ହ୍ୟାଲୋ।
ହ୍ୟାଲୋ।
ହଁ କୁହ। କୁହ ତମେ ଆଜି କ
ପଳଉ।
କଣ କରୁଥିଲ କଣ ଖାଇଲ ଶୁବା ଯାଉଛି। କୁହ।
କଣ କରୁଛନ୍ତି କି ଆପଣ?
ମୁଁ ଏବେ ରୋଷେଇ ସାରିଲି।
ରୋଷେଇ ସାରିକି ଆସିକି ପିଲାମାନଙ୍କୁ ଖାଇବାକୁ ଦେଇ ଟିକେ ଗରମ ବହୁତ ହଉଚି ସେଥିପାଇଁ ଟିକେ ପଙ୍ଖା ତଳେ ବସି ପଙ୍ଖା ତଳେ ବସିଛି ଆଉ। ଆଉ ତମେ କଣ କରୁଚ?
ହଁ ଆଜିିକାଲି ଭୀଷଣ ଗରମ ହେଉଛି ଆଜିିକାଲି ଅ ଗଛ କମ ହେଇଥିବାରୁ ଚାରିଆଡେ ସହରର ପ୍ରଦୂଷଣ ଏବଂ ସବୁ କାରଖାନାର ପ୍ରଦୂଷଣ ମିଶିକି ବ ବାୟୁମଣ୍ଡଳକୁ ଦୂଷିତ କରି ଦଉଚି ଯାହା ଫଳର କି ଠିକ୍ ଭାବରେ ପାଣିପାଗ ବଦଳି ପାରୁନି ସେଥିପାଇଁ ବହୁତ ଗରମ ହଉଛି।
ହଁ। ହଁ ବହୁତ ଗରମ, ବର୍ଷା ବି ଆଜିକାଲି ବହୁତ କମ ହଉଚି। ବର୍ଷା କମ ହବାରୁ ତାତି ବାୟୁମଣ୍ଡଳର ତାତିଟା ଅଧିକ ପ୍ରଭାବ ପକଉଛି, ସେଥିପାଇଁ ଗରମର ମାତ୍ରା ଅଧିକ ହୋଉଛି। ଆଜି ଗରମ ହବାରୁ ମଶା ଗୁଡ଼ିକ ମଧ୍ୟ ଘର ଭିତରକୁ ପଶି ଆସୁଚନ୍ତି। ଦେହ କାମୁଡିକି ସିଏ ଦେହ ଖରାପ କରୁଛନ୍ତି। ଏଠି ଆମର ମଶା ହରା ଇଏ ମଶାର ଦାଉ ରକ୍ଷା ପାଇଁ ମଶୁରୀ ଟାଣିବା ନିହାତି ଦରକାର। ଆଉ ସଂଧ୍ୟା ହେଲେ ବାହାରେ ଅନ୍ଧାରିଆ ଜାଗାକୁ ନ ବସିବା। ଅନ୍ଧାରିଆ ଜାଗାରେ ନ ବୁଲିବା ଦରକାର। ଏବେ ବି ବର୍ଷା ଦିନ ହେଲାଣି ଘାସ ସବୁ ଉଠି ଯାଇଚି। ଜୀବଜନ୍ତୁମାନେ ସବୁ ବୁଲୁଚନ୍ତି ତାକୁ ବି ସ ତର୍କତା ରହିବ ରହିବା ଦକା ଆଉ କୁହତୁ କଣ?
ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ଘରେ ବସିଛି, ଘରେ ବ
ଆପଣ ଆପଣ ଆଜି ରାତିର ଖାଦ୍ୟ କଣ କଣ ତିଆରି କରିଛନ୍ତି?
ଆଜିର ରାତ୍ରିର ରାତ୍ରିର ଖାଦ୍ୟ ମୁଁ ରୁଟି, ପୁରି ସୁଜି କ୍ଷୀରି ଆଉ ଉଁ ଆଳୁ ପନିରର କଷା ମୁଁ କରିଛି। ସୁଜିକ୍ଷୀରିଟି କେମିତି କରିଚି ଆପଣ ଉ କହୁଚି ଆପଣ ସମୟ ପାଇଲେ ଆପଣଙ୍କ ଘରେ ପ୍ରସ୍ତୁତ କରି ଖାଇ
ହଁ ଦୟାକରି ମତେ କୁହନ୍ତୁ ସୁଜିକ୍ଷୀରିଟି କେମିତି ହୁଏ। ଏହା ଦ୍ଵାରା ମୁଁ ଅତି ଉପକୃତ ହେବି। ଆପଣ ଆରମ୍ଭ କରନ୍ତୁ।
ଶୁଣନ୍ତୁ। ପ୍ରଥମେ ଗୋଟିଏ ଆଙ୍କ ପ୍ରଥମେ ଚୁଲିର ଆଂଞ୍ଚରେ ଗୋ ଟିଏ କଢ଼େଇ ବସାଉ ସେଥିରେ ଅଳ୍ପ ଘିଅ ଦେଇ ଗୋଟିଏ ତେଜ ପତ୍ର ଦେଇ ସୁଜିକି ଭାଜି ସୁଜିି କି ଭାଜି ଭାଜି ସେ ଟିକେ ହାଲକା ଇସ୍ ଲାଲ ରଙ୍ଗ ଦର ହବ। ବେଶୀ ଲାଲ ଭାଜିବେନି ଇସତ ଲାଲ ମାନେ ହାଲକା ଭାବରେ ସୁଜି ଲାଲ ହେଇନଥିବ ମଧ୍ୟମ ଟିକେ ନାଁକୁ ହଉ। ଏଇ ସାରିଲା ପରେ ସୁଜିକି ଗୋଟିଏ ପାତ୍ରରେ ଆପଣ ରଖିଦେବେ। ଆପଣ ସୁଜିର ଅନୁସାରେ ଦୁଇ ଗୁଣା ଅଧିକ କ୍ଷୀର ତା ସହିତ ଆପଣ ମିଲ୍କ ମେଡ ପକେଇ ମାନେ କ୍ଷୀର ଅମୁଲୁ ପକେଇ ପାରନ୍ତି।
ଟିକେ କ୍ଷୀର ଅ କ୍ଷୀର ପାଣିଆ ରହେ। ସେଥିପାଇଁ ଅମୁଲୁ ପକେଇଲେ କ୍ଷୀରର ମାତ୍ରା ଟିକେ ବହଳ ହେଇଯାଏ। କ୍ଷିରିରେ ପକାଇବା ପାଇଁ ତାପରେ ଆପଣ କଣ କରିବେ କାଜୁ କିସମିସ ଘିଅରେ ଭାଜିକି ଅଲଗା କରିକି ରଖିବେ। ଚି କାଜୁ କିସମିଶ ଚାରୁମଗଜ ଏମତୀ ଯାହା ଭାଙ୍ଗ ଭାଜିବା କଥା ଆପଣ ଭାଜି ଗୋଟିଏ ପାତ୍ରରେ ରଖିବେ। ତାପରେ ଇ ଯେ ଘିଅ ଟିକେ ପକେଇ ଜିରା ଟିକେ ପକେଇ ତେଜ ପତ୍ର ଟିକେ ପକେଇ ଉଁ ସୁଜିକି ତେ ଭାଜି ଦେଇକି ସେଥିରେ ପାଣି କ୍ଷୀରର ପାଣିିକି ପକେଇ ଦେ କ୍ଷୀରର ପାଣି ଟିକେ ଗରମ ହେଇ ଆସିଲା ବେଳକୁ ସୁଜିକି ପକେଇ ଗୋଟିଏ ଚାମଚରେ ହାଲକା ଭାବରେ ହଲେଇବେ ଯାହାକୁ ଯେପରିକି ସୂଜିଟି ମେଣ୍ଡା ନ ହୋଇ ଯାଏ ବା ଗୋ ଗଣ୍ଠି ନ ପଡିଯାଏ ଗୋଲ ବନ ବନିଯାଏ। ତେଣୁ କରି ହଲେଇ ହଲେଇ ସୁଜି ଯେତେବେଳେ ଫୁଟିଯିବ ପୁରା ଗୋ ସୁଜିର କ୍ଷିରି ଟା ଗପ୍ ଗପ୍ ହେଇ ଫୁଟିବ। ଫୁଟିଲେ ଆପଣ ଜାଣିପାରିବେ ଯେ ସୁଜି ହେଲା ବୋଲି। ସୁଜି କ୍ଷିରି ହେଇସାରିଲା ପରେ ଆପଣ ଆଞ୍ଚଟିକୁ କମ କରିଦେବେ ସେଥିରେ କାଜୁ କିଶମିଶ ପେସ୍ତା ବଦାମ ଏଁ ଆଉ କାଟିକି ଚୁନୁ ଚୁନୁ କରିକି ଭଲ ଭାବରେ ପକେଇଦେବେ। ତା ସହିତ ଆପଣଙ୍କ ପାଖରେ ଯଦି କେଶର ଥିବ ସୁଜି ବାସି ନା ପାଇଁ ଟିକେ ବି ତାକୁ ଗୁଣ୍ଡ କରିକି ଟିକେ ଚାରିଆଡେ ଛିଞ୍ଚି ଦେଲେ ବି ସେ ବାସ୍ନ ରେ ସୁଜିର ମ ଅ ଖାଦ୍ୟର ମହକ ଅଧିକ ହଇବ ଓ ଭଲ ଲାଗିବ। ଏହି ପରି ଯଦି ଆପ ଆପଣ ସୁଜି ଖିରି ଟିକି କରନ୍ତି ତାହେଲେ ନ ଖାଇବା ଲୋ କୋବି ଦି ଚାମଚ ଖାଇବା ପାଇଁ ବାଧ୍ୟ ହବ। ଶୁଣିଲେ ଆଉ ସୁଜି କ୍ଷିରି ବିଷୟରେ ଆଉ କଣ ଶୁଣିବେ ପଚାରନ୍ତୁ।
ୱା ଆପଣ ଗୋଟିଏ ବଢିଆ ଆଁ ରୋଷେଇ ମତେ ବତେଇଲେ ଏହା ଶୁଣି ମୁଁ ବହୁତ ଖୁସି ହୋଇଗଲି। ଏହାକୁ ମୁଁ ନିଶ୍ଚିନ୍ତ ଭାବରେ ଆମ ଗୃହରେ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିବି ଏବଂ ଆମ ଗୃହର ସମସ୍ତ ବ୍ୟକ କ୍ତିଙ୍କୁ ସମସ୍ତଙ୍କୁ ମୁଁ ଦବାକୁ ଚାହିଁବି। ସମସ୍ତେ ଏହାକୁ ଖାଇ ବହୁତ ଖୁସି ହେବେ ଏହା ମୁଁ ଚାହୁଁଚି। ଧନ୍ୟବାଦ ଆପଣ ମତେ ଏ ରେସିପି ବତେଇଥିବାରୁ। ଏବେ ଆପଣ କହିପାରିବେ କି ଆପଣଙ୍କର ରହିବା ଜାଗାରେ କଣ କଣ ସବୁ ପ୍ରସିଦ୍ଧ ଜିନିଷ ଅଛି।
ହଁ ଆମର ଆମେ ଯେଉଁଠାରେ ରହିଛୁ। ସେଠି ମହାନଦୀ ନଦୀ ଅଛି। ତାପରେ ମନ୍ଦିର ଅଛି। ତାପରେ ଦେଖିବାର ସ୍ଥାନ ଏଠି ପାଖରେ ଆମର ଗୋଟିଏ ନନ୍ଦନକନନ ଅଛି। ସେଠି ପଶୁ ପକ୍ଷୀ ମାନେ ରହିଛନ୍ତି ତାକୁ ଆମେ ଆମ ଘରଠାରୁ ବେଶୀ ମ ଦୁର ନୁହେଁ ଅଳ୍ପ ବାଟ। ରେ ସିଏ ଅଛି ଆଉ ଏଠି ବହୁତ ପ୍ରକାର ଦେବା ଦେବୀଙ୍କର ମନ୍ଦିର ମଧ୍ୟ ଅଛି। ଆଉ ପାଖରେ ଗଲେ ଆଉ ଗୋଟିଏ ବଡ ମନ୍ଦିର ଅଛି ଯାହା ମା ଠାକୁରାଣୀ ଚ ଚିର ବୋଲି ବାସ କରନ୍ତି। ସେଇଠିକି ବ ବହୁତ ବାହାରୁ ଲୋକମାନେ ଆତଜାତ କରନ୍ତି। ପ୍ରତ୍ୟେକ ପୂଜା ପର୍ବାଣିୀରେ। ଭିଡ ସେ ମନ୍ଦିରରେ ହୁଏ ଯେ ଆମ୍ଭେମାନେ ବି ପାଖରେ ରହି। ବହୁତ କଷ୍ଟରେ ମାଙ୍କୁ ଦର୍ଶନ କରି ଆସୁ। ଏହିପରି ଭାବରେ ଏତେ ସୁନ୍ଦର ମନ୍ଦିର ଥିବାରୁ। ଆମ ଆମ ଗାଁରେ ଆ ବା ଆମ ଯେଉଁଠାରେ ଆମେ ରହୁ ଛୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ସେଥିପାଇଁ ସେମାନେ ଆସି ଏଠିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ତା ବ୍ୟତୀତ ମହାଙ୍କ ଠାରୁ ଅଶେଷ ଆଶୀର୍ବାଦ ନେଇ ନିଜ ପରିବାର ବର୍ଗଙ୍କୁ ବି ସୁଖରେ ରଖିବା ପାଇଁ ମାଆଙ୍କ ପାଖରେ ଦୀର୍ଥ କାମନା କରୁଛନ୍ତି। ଓ ନିଜେ ଆରୋଗ୍ୟ ଦୁଖୟ ହେବା ପାଇଁ ମଧ୍ୟ ଭିକ୍ଷା ପ୍ରାର୍ଥନା କରୁଛନ୍ତି। ଏଇଠି ଏଇ ହେଇ ମନ୍ଦିରର ପ୍ରଚୁର୍ଯ୍ୟ ହେଲା ଯେ ସେଠି ସବୁବେଳେ ମାଙ୍କ ଠାରେ ଆମିଷ ତିଆରି ହୁଏ। ଓ ସେଠାରେ ସିଏ ଭୋଗ ଅର୍ପଣ କରାଯାଏ। ସେଠାରେ ମଧ୍ୟ ଝିଅ ପୁଅ ମାନଙ୍କର ବାହାଘରର ବାହାଘର କାର୍ଯ୍ୟ ସମ୍ପନ୍ନ କରାଯାଏ। ଏଠି ମଧ୍ୟ ପ୍ରସାଦର ଖାଇବା ପାଇଁ ବହୁତ ପ୍ରକାର ସୁବି ଧା ମଧ୍ୟ ଅଛି ଆପଣ ଆସିଲେ କେବେ ଦେଖି ଆପଣ ଗଲେ କେବେ ସେଠାରେ। ପ୍ରସାଦ ଖାଇ ମନ ଆନନ୍ଦ କରିବେ। ଆଉ ଆପଣ କୁହନ୍ତୁ ଆଉ କଣ କହିବାର ଅଛି।
ହଁ ନିହାତି ଭାବରେ ଆପଣଙ୍କର ଏତେ ସବୁ କଥା ଶୁଣି ମୋର ମନ ବହୁତ ଆନନ୍ଦି ତ ହେଇଗଲା। ଆମର ଏଠି ଗାଁ ବାଡିରେ ଲୋକମାନେ ତ ଜଲ୍ଦି ଶୋଇପଡ଼ନ୍ତି। ରା ତି ନଅଟା ନବା ଯଉଣୁ ସେମାନେ ଶୋଇ ପଡନ୍ତି ଏବଂ ରାସ୍ ରାସ୍ତା ଘାଟ ସବୁ ଫାଙ୍କା ହୋଇଯାଏ। ସବୁ ଦୋକାନ ପତ୍ର ବନ୍ଦ ହୋଇଯାଏ। କିନ୍ତୁ ଆମ ଗାଁରେ ମଧ୍ୟ ଉଦ୍ଭିଦ ଉଦ୍ୟାନ, ପ୍ରାଣୀ ଉଦ୍ୟାନ ସବୁ ଅବସ୍ଥିତ। ସେଠି ବହୁତ ଲୋକ ଆସନ୍ତି, ଏବଂ ନିଜର ସୁଖ ଖ ସମୟ ବ୍ୟତୀତ କରନ୍ତି। ଏହା ଶୁଣି ଖୁସି ଲାଗିଲା କି ଆପଣ ଗୋଟିଏ ପ୍ରସିଦ୍ଧ ଜାଗାରେ ରହୁଛନ୍ତି। ହ ହ ମୁଁ ସେଠାକୁ ଯିବାକୁ ନିଶ୍ଚିନ୍ତ ଭାବରେ ଚେଷ୍ଟା କରିବି।
କଣ ଆଉ ଟିକେ କୁହନ୍ତୁ ମତେ ଶୁବିଲାନି।
ହଁ ଆପଣ ଯୋଉ ଜାଗାରେ ଅଛନ୍ତି ବୋଧେ ସେଠିର ଅ ନେଟୱାର୍କ ଏତେ ଭଲ କାମ କରୁନାହିଁ ଯାହା ଫଳରେ କି ଆପଣଙ୍କୁ କି କିଛି ଶୁଭୁ ନାହିଁ। ମତେ ବି ଆପଣଙ୍କ କଥା ଟିକେ ରହି ରହି ଶୁଭିଲା। ବହୁତ ଚାରି ପାଞ୍ଚ ସେକେଣ୍ଡ ରହି ରହି ବହୁତ ଧୀରେ ଧୀରେ କଥା ଶୁଭିଲା ୟା ଅଥବା ଶୁଭିଲା ନାହିଁ।
ହଁ ଏଇ ନାଇଁ ଥରେ।
ମୋର ସ୍ୱର ଠିକ୍ ଶୁଭୁ
ହଁ ଏବେ ଏବେ ଆ ଆପଣଙ୍କ ସ୍ଵର ମତେ ସ୍ଵଚ୍ଛଳ ଭାବରେ ଶୁଖୁଛି। ଥରେ ଥରେ ନେଟୱାର୍କ ର ସମସ୍ୟା ଯୋଗୁ ଆମର କଥାବାର୍ତ୍ତାର ଟିକେ ଅସୁବିଧା ହେଉଛି। ନହେଲେ ଏବେ କଥା ଗୁଡିକ ପରିଷ୍କାର ଭାବରେ ଶୁବା ଶୁଣା ଯାଉଛି ଆଉ
ହଁ ମୁଁ ଆ ଆପଣଙ୍କୁ କହିଲି କି ଆପଣଙ୍କ ଜାଗା ଏତେ ପ୍ରସିଦ୍ଧ ହୋଇଥିବାରୁ ମୁଁ ଏହା ଶୁଣି ବହୁତ ଆନନ୍ଦିତ ଅନୁଭବ କଲି ଧନ୍ୟବାଦ ଆପଣ ମତେ ଏହି ସବୁ ଜାଗା ବିଷୟରେ ଶୁଣାଇଲେ। ମୁଁ ଏହି ଜାଗାକୁ ଯିବାକୁ ନି ଶ୍ଚିନ୍ତ ଭାବରେ ପ୍ରୟୋଗ କରିବି। ଆଉ ସେଠାକୁ ଯାଇ ସେଠାରେ ଥିବା ପ୍ରସିଦ୍ଧ ପ୍ରସିଦ୍ଧ ଜାଗା ପ୍ରସିଦ୍ଧ ପ୍ରସିଦ୍ଧ ଖାଦ୍ୟ ସବୁ ଖାଇବା ପାଇଁ ଚେଷ୍ଟା କରିବି ଆଉ ଆପଣଙ୍କ ଗୃହକୁ ନି ଶ୍ଚିନ୍ତ ଭାବରେ ଯିବି। ଧନ୍ୟବାଦ ମୁଁ ଏବେ କଲଟି କୁ ରଖୁଛି ଆପଣ ଆପଣଙ୍କ ସମୟ ଦେଇଥିବାରୁ ଧନ୍ୟବାଦ।
ହ ହଁ।
ହୁଁ